ହଁ। ଆଉ କଣ କରୁଥିଲ?
ଏଇ ଏବେ ଏଇ ଖିଆପିଆ ସରିଲା ବାସନ ଫାସନ ମାଜିକି ଆସିକି ବସିଚି ଆଉ। ଏ ଟିକେ ଆଉ।
କହିଲି ଆଉ ନିଦ ତ ହଉନି ଟିକେ ରେଷ୍ଟ ନେଇକି ମୁଁ କହିଲି ଦେଖିବା କଥା ହେବା କଣ କରୁଚନ୍ତି ଆଉ।
ହୁଁ ବର୍ଷା ହେଇଚି କି?
ବର୍ଷା ହେଇଚି ନା କାଲି ବର୍ଷା ଏବେ ହଉଚି ଦି ତିନି ଦିନ ହେଲା ବର୍ଷା ହଉଚି ମୂଳରୁ ବର୍ଷା ହଉନଥିଲା। ଆଉ ଦି ତିନି ଦିନ ହେଲା ବର୍ଷା ହେଇଚି। ।
ବର୍ଷା ତ ହେଲେ ଦି ହଁ ହଁ ତିନି ଦିନ ହେଲା ହଉଚି କାଲି ରା ତି ସାରା ପୁରା ଘଡଘଡିବମାରିକି ଟାୱାର ନଥିଲା ବା। ସକାଳୁ ଏବେ ଲାଇନ ଆସିଲାଠୁ ଆସିଲା।
ଆମର ଲୋ ସେଇ ଏବେ ଲାଇନ ଆସିଲା।
। ବିଲ ବାଡି କାମ ପୁରା ଲାଗିବ ନାଇଁ କି।
ହଁ ବିଲ ବାଡି କାମ ବା ସବୁ ଆମର ତଳି ଫଳି ପଡିଲାଣି। ଆଉ କିନ୍ତୁ ପାଣି ଯୋଉ ଟିକି ଟିକି ତଳି ଗୁରା ଏବେ ପକଉନାହାନ୍ତି ଏବେ ଦେଖୁନ ଖରା ହେଲା ଜମା ବର୍ଷା ହେଲାନି। ସେ ଯୋଉ ଡେରି ରେ ଟିକେ ତଳି ପକା ହେଲା ପାଣି ମଝିରେ ଯଉ ବର୍ଷା ମୂଳରୁ ହେଲାଣି ସେ ସବୁ ଇଏ ହେଇଗଲା ଫାଟିଗଲା ବିଲ। ତାପରେ ପାଣି ଫାଣି ମଡଉଥିଲୁ କେନାଲ ଯାଉନି କି, କେନାଲ ରୁ ପାଣି ଆମର ଯାଇଥିଲେ ଆମ ଯୋଉ ପିଲା କାମ କରୁଚି ତାକୁ ନେଇକି ଯାଇଥିଲେ ପାଣି ଗୋଟେ କିଆରି ମଡେଇଥିଲେ। ତାପରେ ତ ଏବେ ବର୍ଷା ହେଲା କି ବର୍ଷା ହେଲା ବେଳେ ହେଲେ ଅଳ୍ପ ବର୍ଷା ହୁଅନ୍ତା, ଛୋଟ ଛୋଟ ଗଛ ରାତି ସାରା କାଲି ବର୍ଷା ହଉଚି। ରାତି ସାରା ବର୍ଷା ହେଲା ବେଳେ ପଚିଯିବନି କି ପୁଣି ଆଜି ସକାଳୁ ଯାଇକି ତାକୁ ଇଏ କଲେ ହାଣିଲେ। ହାଣି ଦେଇଛନ୍ତି ପାଣି ଯିବ ବୋଲି। ନ ଗଲେ ପଚିଯିବ। ଏମିତି ହଉଚି ପୁଣି ତଳିଆ ଆହୁରି ପକା ହବ। ଆଉ ଏବେ ତ ବିଲ ଫିଲ ଯାହା ଆଉ କେତେ ଦିନ ଗଲେ ରୁଆ ହବ ଆମର ଆଉ। ଦି ଚାରି ଦିନି ଆଉ ଗଲେ ରୁଆ ହବ। ଫାଷ୍ଟ ଯୋଉ ତଳି ପଡିଥିଲା ସେଗୁଡା ସବୁ ହେଇଗଲାଣି ରୁଆ ହେବା ପାଇଁ। ରୁଆ ହବ। ଖଣ୍ଡେ ଖଣ୍ଡେ ରୁଇବାକୁ ପଡିବ ନହେଲେ ବିଲ ଗୁଡା ଏତେ ସରିବନି। ତମର ବିଲ ଫିଲ କର ନା ନାଇଁ ଚାଷ ଫାସ?
ଆମର ସବୁ ବିଲ ଭାଗୁଆରି ଦିଆଯାଏ। ଲୋକ
ହଁ। କଣ ଗୋଟେ କଣ କହୁଚି କଣ ହଁ।
ହୁଁ ଆମର ଏଇ ଖ ତଳି ଫଳି ପକେଇଲେଣି ସବୁ।
ହଁ ହଁ। ଯୋଉ ଭାଗୁଆରୀ ତମର ଦିଅ କେମିତି କଣ ଧାନ ଦିଅନ୍ତି?
ଅଧା ଅଧା ହୁଏ। ଯେତିକି ଧାନ ନ ହୁଏ ଯିଏ କରେ ସିଏ ଅଧା ନବ
ହୁଁ।
ଆମର ଅଧା।
ତମର କିଛି କଣ ଦିଅ କି ଇଏ, ପଇସା ଫଇସା ଦିଅ କି ସାର କି ପଇସା ଫଇସା ସେମିତି ଦିଅ କି ତାକୁ?
ଅ ହଁ ସେ ମା ମାନେ ନା ନା ସିଏ ଯିଏ ସିଏ ତାର ବିହନ ଦବ ଆଉ ସିଏ ସାର ଖତ ପକା କାଇ ମଝିରେ ମଝିରେ, ମାନେ ସେ ଗରିବ ଲୋକ ପଇସା ନଥାଏ ତ ଆସିକି ମାଗନ୍ତି। କି ସାର ଦିଟା ଦିଅ, କି ଗୋଟେ ବିହନ ଦିଅ ତି ମାନେ ମାଗନ୍ତି। ଇଏ ଖୁସିରେ ଦିଅନ୍ତି। ଆଉ ସେଇରା ନେଇକି କି ସେ କରନ୍ତି ପୁଣି ଚାଷ ହେଲେ ଯେତିକି ହେଇଥିବ ଧାନ ସିଏ ଅଧା ଆମେ ଅଧା।
ହଉ ସେଇ ଯୋଉ ତମର ଦି ବୋଲି ଅଧା। ତମ ନେହେଲେ ଆମ ଆଡେ କେମିତି କହିଲ ମାଣି ଜମି ଧ ଆମର ଆଣିଲେ କରିବା ପାଇଁ କାଡୁ ଯଉରା କଣ କୁହନ୍ତି, ଆଣିଲେ ଏରି ଯା ହୁଁ ଯୋଉ ଭାଗକୁ, ଯୋଉ ଭାଗକୁ ତାକୁ ଆଣିକି କରନ୍ତି। ହୁଁ ମାଣେକେ କେତେ ଦେବେ କହିଲ ପାଞ୍ଚଶହ କୁଇଣ୍ଟାଲ ଧାନ। ଦେବେ ଅଧା ଅଧା। ଇଏ ସବୁ ଖର୍ଚ୍ଚ କରିବେ, ଯିଏ ଆଣିଛି ଭାଗକୁ ଧର ଆମେ ସେମାନେ ଜମି ଭାଗକୁ ଜଣ ତମଠୁ ଆମେ ଦେବୁ ତମକୁ ପାଞ୍ଚ କୁଇଣ୍ଟାଲ ଧାନ, ଆଉ ତମେ ଆମକୁ କିଛି ଦବନି। ପଇସା କିଛି ସାରଫାର କିଛି ଦେବନି। ଆଉ ଯିଏ ଧର ପଇସା ସାର ଫାର ଦବ ତାହେଲେ ସେମିତି ଅଧା ହେବା ହଵ।
ଓହୋ।
ତମର ଅଧା, ଆମର ଅଧା। ନହେଲେ ଏମିତି
ନାଇଁ ଆମର ଏ ସେଠି ସବୁ ଅଧା ଅଧା। ସିଏ ତ କରେ ସିଏ ନେଇଯାଏ ଅଧା। ଆମକୁ ଦିଏ ଅଧା। ଏଇଆ ତ ମୁଁ ଶୁଣିଛି।
ହଁ, ସେଟା ତାର ଦଉଥିବେ ତମର, ପଇସା ପଇସା ଯୋଉ ଦଉନାହାନ୍ତି କହୁନ ବିହନ ଧାର ସାର
ହଁ ଇଏ ଦିଅନ୍ତି ମାଗନ୍ତି ଆସ ଆଶିକି ଦାଦା ଦିଅ ବିହନ, ଦାଦା ଦିଅ ସାର
ହୁଁ।
ମାଗନ୍ତି ଇଏ ଦିଅନ୍ତି ବିଲ।
ଆଉ।
ହୁଏ ଧାନ ସମୟରେ, ଧାନ ଗୋଟେ ବାଦାମ ହୁଏ ଆମର
ହୁଁ।
ଉଁ।
ତମ ନଈ କୂଳିଆ ତ ସବୁ ହଉଥିବ ଆଉ। କୋଠଠୁ କଣ କଣ ଶୁଭୁଛି? ହଁ।
ବାଦାମ ହୁଏ, ଧାନ ହୁଏ। ମକା ମକା ହୁଏ ନାହିଁ ସ୍ଵିଟ୍ କର୍ଣ୍ଣ ଯେଉଁ ମିଠା ମକା?
ସେରା ହେଲାନି ତମ ଆଡେ?
ଆମ ଆଡେ ସେରା ଚାଷ ହଉଛି ନଦୀ ନା- ନାଳ ପାଖରେ ହୁଏ।
ହୁଁ।
ହଁ ନାଳ ପାଖରେ ହୁଏ ସେଇରା।
ମାନେ ତମ ନିଜ ବିଲରେ ନା? ଅନ୍ୟ କିଏ କରନ୍ତି ତମକୁ ଦିଅନ୍ତି?
ଉଁ।
ଭାଗକୁ କରନ୍ତି ନା ତମେ ନିଜେ କର?
ନାଇଁ ନାଇଁ ଲୋକ କରନ୍ତି।
ଲୋକ କରିଥିବେ ଦଉଥିବେ ତାଙ୍କ ଖୁସିରେ ଆଉ, ଖାଇବା ପାଇଁ ଆଉ।
ହୁଁ ହଁ ସିଏ ଆମେ ତାଙ୍କୁ ବିଲ ଦେଇଦେଲେ, ସିଏ କରିକି ତାଙ୍କର ବିକିବ ଆମ ବିଲରେ କରୁଛି। ବୋଲି ଖୁସିରେ ଦିଅନ୍ତି ଖାଇବାକୁ। ସି ଆମକୁ ପଇସା ଦେଇ ଦିଅନ୍ତି ପଇସା ଦେଇ ଦିଅନ୍ତି। ଆଉ ବିଲ ଇଏରେ ଆଉ।
ପଇସା ଦେଇବି।
ହୁଁ, ସେ ମକା ହଉଛି। ଯ ପୁଣି ଏଟା କଣ ଅ ହେଟା, ତରଭୁଜ ସମୟରେ ତରଭୁଜ ହୁଏ।
ହଁ ସେ ତରଭଜା ଗୁଟା ଭଲ ଲାଗେ ଖାଇବା।
ହଁ ହଁ, ଏଇ ଯୋଉ ଇଏ ପାଇଁ ଦଣ୍ଡିଜ ପାଇଁ ଭଲ ନାଁ।
ହଁ ଜଣ୍ଡିସ ପାଇଁ ଭଲ
ଆଉ ଆଖୁ ଆଖୁ ବି ହୁଏ ଆମର।
ହଁ ଆଖୁ ବିି ଦଉଡି ସେ ସେଟା
ହୁଁ, ନାଇଁ ଆମର ଆଖୁ ଇ ସବୁ ଟ୍ରକ୍, ପାରେ ବାହାର ଇଏରୁ ଲୋକ ଆସନ୍ତି ଟ୍ରକରେ ପୁରା କାଟିକି ଗାଡ଼ିଏ ଗାଡ଼ି ନିଅନ୍ତି ଆଖୁ।
ହୁଁ, ତମର ଆଉ ଯୋଉ, ଗୁଡ ଫୁଡ ଯୋଉ କରନ୍ତିନି ଆଖୁଶାଳ ରେ ସବୁ। ହୁଁ ଗୁଡ ବନାନ୍ତି। ଏଇଠି ଆମ ଗାଁ ରେ, ଗାଁ ପାଖରେ ଜଣେ କରନ୍ତି। ଏଠି ସବୁ ଆଖୁ କରନ୍ତି ପେଶାନ୍ତି ତାପରେ ଗୁଡ ସେଇଠି କରନ୍ତି ଆମେ ସବୁ ଦେଖୁ ଛୋଟ ଝଡଆ ଯାଇକି।
ହୁଁ।
ହୁଁ ତମର କ ଗୁଡ କର ନା ନାଇଁ।
ନାଇଁ ଆମର ଲୋକ ଆସିକି ନେଇଯାଆନ୍ତି। ଦ ଆମେ ବଜାରରୁ ଯାହା କିଣିକି ହୁଁ ହୁଁ ଏଇ ଯୋଉ। କେଉଁ ରସ ଜଣ୍ଡିସ ସେ ହେଲେ ପିଅନ୍ତିନି କି।
ହୁଁ ହୁଁ ଆଖୁ ରସଟା।
ରସଟା ବଢ଼ିଆ ନା ଦଣ୍ଡିଶ ପାଇଁ ପେଟ ଥଣ୍ଡା ରଖିବ।
ହୁଁ।
ସେଇଥିପାଇଁ ଆମର ଏଠି ଆମ ଏଇ ଗାଁରେ ସବୁ ମାନେ ସବୁ କୋଉଟା। ପନିପରିବା ହୁଏ ନ ହୁଏ କୋଉ ପର୍ବ ଟା ବି ନ ହୁଏ ବୋଲି କହିବନି। ସବୁ କିଛି ହୁଏ ସବୁ ଯୋଉ ବେଳରେ ଯାହା ନ ମିଳିବା କଥା ବି ଏଠି। ମିଳିବ।
ସେଇଟା ଭଲ ନା ସେମିତି ଜାଗାରେ ଭଲ ଲାଗିବ।
ସବୁ ଦେଶୀ ଜିନିଷ କିଛି ବି ବଜାର ଜିନିଷ ଆମେ ଖାଉନା।
ହୁଁ।
ମାନେ ଏମିତି କି ଗଉଡ ଜାତି ବି ବହୁତ ଅଛନ୍ତି କ୍ଷୀର ଦହି ଛେନାବେନେ। ସବୁ ଇଏ କିଣାର ଓମ୍ଫଡ ଫମ୍ଫଡ କିଛି ଆମେ ଖାଉନା।
ହଁ ସେଗଟା ସେଟେ ଖାଇବାଲେ ଭିତରୁ କଣ ଅଛି ଶବଦ ସାର ଅଂଶ ଟାକୁ। ବାହାର କରିକି ନେଇଯାଉଛନ୍ତି ଆଉ ଆମେ ଖାଲି ସେମିତି ଖାଇବା କଥା। ଏରେ ଲହୁଣୀ ବସା ଟା କଣ ରହୁଛି ଆଉ।
ନା।
ହ କଣ ନଉଛନ୍ତି। ଆଉ କଣ କରିବ ରାତି କଣ ସବୁ।
ରାତିକି ଆଜି ହେଉଛି ବଡସୋଲା ଭ ଯାଇଛି।
ହଁ।
ବଡ ସୋଲା ହବ ଆଜି ମଙ୍ଗଳବାର।
ହଁ।
ଆଉ ପୁରୀ ଟିକେ କରିଦେଉ ପାଗ ଟା ଭଲ ଦେଇଛି ତ।
ହୁଁ ହୁଁ।
ଖରା ଗରମକୁ ରୁଟି ହୁଏ। ଆଉ ଆଜି ପାଗ ଟା ଟିକେ ବର୍ଷା ପାଗ ହେଇଛି ତ ଅପା କହିଲା କରିଦବା ବଡସୋଲା ତର କାରୀ ଆଉ ପୁରୀ କରିଦବା ଆଉ।
ହୁଁ।
ଆଉ କାଲି ହେଇଥିଲା ଚକୁଡି।
ହୁଁ।
ଚକୁଳି ହେଇଥିଲା କାଲି।
ଆମର କଣ କରିଛି ମୁ କହିଲି ଆଜି ଏଇ ରୁଟି ରାତିରେ ଯୋଉ ଗରମ ହଉନି କି ରୁଟି ଫୁଟି କରିବା ପାଇଁ ଇଚ୍ଛା ହଉନି। ମୁଁ କହିଲି ଆଜି ରାତିରେ ସୁଦୁ ଗୋଳେଇ ଦେଇକି ବିରି ଚାଉଳ ହେରିକା ଥୋଇ ଦେଇଛି ଟିକେ ହେଇଗଲେ ମୁଁ ଆଜି ଇଟିଲି କରିଦେବି ରାତିରେ ଇଟିଲି ଆଉ ବାଦାମ ବା କାଲି ନଡିଆ ବାଡେଇଥିଲେ ମନ୍ଦିର ଯୋଉ ଦେବସ୍ନାନ ପୂର୍ଣ୍ଣିମା ଗଲାନି କି। ନଡିଆ ଅଛି ଚଟ ଆମ ଛୁଆ ଭଲ ପାଆନ୍ତି ବାଦାମ ଆଉ ନଡିଆ ଚଟଣୀ। ଆଉ ଇଟିଲିରେ ଖାଇବା ପାଇଁ।
ଓହୋ ସେଇଟା କେମିତି ବାଦାମ ନଡ଼ିଆ ଟା କେମିତି କଣ ଗ୍ରାଇଣ୍ଡରରେ କର ନା କଣ?
ହୁଁ। ବାଦାମ ଟାକୁ ଯଦି ମଞ୍ଜି ତ ଥିବ ଥିବ, ନହେଲେ ନାଇଁ ଯଦି ତମର ଶୁଖିଲା ନାଇଁ କଞ୍ଚାଟାକୁ ଭାଜି ଦବ, ମଞ୍ଜି ବାଦାମ ମଞ୍ଜି ଟା କହ ଟିକେ ଭାଜିବ କଡ଼େଇରେ, ଯେମିତି ଚୋଫା ଛାଡ଼ିଲା ଯାଏ ଭାଜିବ। ଓ ହୁଁ ହ ଟିକେ ଏମିତି ଦେଖୁଥିବ ଭାଜୁ ବେଳେ ଏମିତି ଦେଖୁଥିବ ଯେତେବେଳେ ଟିକେ ଚୋପା ଛାଡ଼ି ତାକୁ ଗୋଟେ କୁଲାକୁ ଢାଳି ଦବ ଢାଳି ଦବ ତାପରେ ଏଇଟା ଥଣ୍ଡା ହେଲା ପରେ ତାକୁ ଚୋପାଟାକୁ ଛଡେଇ ଦେଇକି ମାନେ ପାଛୋଟି ଦେଲେ ଚୋପାଟା ପଳେଇବ। ସେଠୁ ନଡିଆ ତମର ଥିବ ନଡିଆ ନଡିଆକୁ କାଟିଦବ ନହେଲେ କୋରିଦବ। କୋରିକି ସେଥିରେ ଏକାଠି ଗ୍ରାଇଣ୍ଡିଙ୍ଗ କରିବ ସେଥିରେ କଞ୍ଚା ଲଙ୍କା ପଡିବ। ପିଆଜ, ରସୁଣ ଯଦି ପିଆଜ ଫିଆଜ ଖାଉଥିବ ପିଆଜ ପକେଇବ। ଆଉ ତାପରେ ସେଟାକୁ ସେଟା ମେନ୍ ହେଲା ତାର ଛୁଙ୍କ ଟା। ଛୁଙ୍କଟା ମେନେ ତାର ଦରକାର। ହଁ ଛୁଙ୍କ ଦିଆ ହବ ହେମିତି ଜଣେ ହେମତି ଖାଇଲେବ ଏତେ ଟେଷ୍ଟ ଲାଗିବନି। ଛୁଙ୍କ ଟା ଦେଲେ ଭଲ ଲାଗିବ।
କଣ ପଡ଼ିବ, ପଞ୍ଚଫୁଟଣ ପଡ଼େ ନା ଜିରା ପଡ଼େ?
ହଁ ପଞ୍ଚ ଫୁଟଣ ପକେଇବ, ଆଉ ଇଏ ପକେଇବ କଣ ଭୃଶଙ୍ଗ ପତ୍ର ନୁହଁ। ଭୃସଙ୍ଗ ପତ୍ର ଯୋଉଟା ସେଇଟା ମେନ୍ ସେଇଟା ଟିକେ ବାସ୍ନା ହବ। ଆ ତେଲ ଦବ ଏଥିରେ ଫୁଟଣ ଲଙ୍କା ଶୁଖିଲା ଲଙ୍କା ଟିକେ ଦବ ଆଉ ସେ ଯୋଉ ଭୃସଙ୍ଗ ପତ୍ର ଦବ, ଦେଇକି ଫୁଟଣ ଟା ହେଲା ପରେ ସେ ଯୋଉ ରଖିଥିବ ଗ୍ରାଇଣ୍ଡିଙ୍ଗ କରି ସେ ଯୋଉ ବାଦାମ ଆଉ ନଡିଆକୁ ସେଇ ଫୁ ଟୋଣ ଟାକୁ ସେଥିରେ ଛାଡିଦବୁ। ହ ମାନେ ବାହାର କରିକା, ସେ କଡେଇରେ ଛାଡିବନି ଏରା ଇଏ ହେଇଯିବ। ତତଲା ହଁ ତତଲା ହେଲେ ଇଏ ହବନି ତମକୁ ଇଏ କରିକି ଏଥିରେ ଛାଡ଼ିଦବ। ଆଉ ଇଟିଲି ଇଟିଲୁ ଚକୁ ଦୋସା ହବ ଆମ ଛୁଆ ହେଇରା ଭାରି ଭଲ ପାଇବେ।
ମୁଁ ତ ଏଇଟା କଣ ନୂଆ ଗୋଟେ ତମର ବାଦାମ ଆଉ ନଡିଆ ରେସିପି ଟା ବାହାରି ବଢିଆ, ଭଲ କଥା ଭଲ ଲାଗୁଛି। ଚି ବି ଶୁଣିଲା ବେଳକୁ।
ହଁ।
ଖାଇନି ସେମିତି ଆମର ଇଟିଲି ହୁଏ କିନ୍ତୁ ଏ ବାଦାମ ନଡିଆ ଇଏଟା ହୁଏନି ଦେଖିବା କୋଉ ଦିନ କରିକି ଟିକେ ଖାଇବା ଆଉ।
ହଁ କରିବ।
ନା ମୁଁ କେବେ ସତରେ ଖାଇନଥିଲି, କି ଜାଣି ମାନେ ଏମିତି ହୁଏ ବୋଲି ଜାଣିନଥିଲି।
ହଁ।
ଏଇ ଯୋଉ ଦୋସା ସାଙ୍ଗରେ ଯୋଉ ଆସେ ସମ୍ୱର ଇଏ ସିଏ ଚଟଣୀ ଏଇଟା ଜାଣିଛି। କିନ୍ତୁ କେବେ ଏମିତି ଟିଲି ସାଙ୍ଗରେ ଏମିତି କରନ୍ତି ନଡିଆ ବାଦାମ ମାନେ ଏଇଟା ବଢିଆ ଅ ଭଲ ତ ଲାଗୁଛି, ରାଗିବ ବି?
ଲାଗିବ ବଢିଆ ଥରେ ଟେଷ୍ଟ କରିବ, ତମେ ସଦାବେଳେ କହିବ ଯେତେବେଳକୁ ଭ ହେଲା ଆମ ଦୋଷା କଲାମାନେ ଛୁଆ କହିବ କର। ନହେଲେ ଇଟିଲି କଲା ମାନେ, ତୁ ବୋଉ କର, ସେ ଯୋଉ ଚଟନି କର। ଏଇ ଚଟଣି ଟା କରେ ତା ସାଙ୍ଗରେ ଆଉ ଯାହା-ଆ ହୁଏ ଆଉ। ମଟର ଆଳୁ ତରକାରୀ ହଉ, ନହେଲେ ସୋଲାର ତରକାରୀ ହଉ, ଆଉ ଖାଇକି ମୁଁ ସେ ସେଇରା କଣ କରିବି, ବୋଲି ବାଦାମ ଥୋଇ ଦେଇଛି। ଟିଏ ଭାଜିିଭୁଜାକି ଉମ୍ ଗ୍ରାଇଣ୍ଡି ଲାଇନ୍ ପଳେଇବ ତ! ଗ୍ରାଇଡିଙ୍ଗ୍ କରିକି ଥୋଇଦେଲେ ରାତ୍ ଥିରେ ଫୁ ଛୁଙ୍କ ଦେଇକି ହେଠୁ ଇଟଲିି ଭାରିଏ ବସେଇ ଦେଲେ, ଆମେ ଦି ତିନି ଜଣ ଲୋକଙ୍କୁ ଗୋଟେ ଭାରି କି, ଦି ଭାରି ଇଟିଲି ହେଲେ ଖାଇବେ ଆଉ। ଆଉ ରୁ ଟି ହେଲେ ଭାରି ଟେନ୍ ସନ୍ ଗରମ ହଉଛି, ଏଇରା ଭାରିଏ କରିକି ଥୋଇଦବ ସଇଲା।
ଇଟିଲି ଟା ବି ଭଲ ବିନା ତେଲ, ବିନା ଇଏରେ ନା।
ସେଇଟା ଭଲ।
ଆଜି କାଲି ତେଲ ଫେଲ ଯୋଉ, କୋଲେଷ୍ଟ୍ରୋଲ ପାଇଁ ସବୁ ମନା କରୁଛନ୍ତି ତେଲ ଖାଇବା ପାଇଁ।
ସେଟା ଭଲ ନା ଇଟିଲି ଟା ସାଙ୍ଗରେ-ଏ ଏଟା ବି ଚଟଣି ଟା ବଢିଆ ମାନେ ଅଳ୍ପ ତେଲରେ ବି ଫୁଟ୍ ଟେ ଦବ।
ଅ, ହଁ।
ଖାଇବାକୁ ବି ଭଲ ଲାଗିବ, ଟେଷ୍ଟ ଲାଗିବ, ଛୁଆ ତ ଭଲ ପାଆନ୍ତି। ଆଉ ମୁଁ ସ ତରେ କେବେ ଏମିତି ଖାଇ ନଥିଲି କି, ମୁଁ ଜାଣିନଥିଲି ଏମିତି ହୁଏ ବୋଲି।
କରିବ ତମ ଆଡେ ତ ବାଦାମ ଗଦା ନଈ
ଆମର ବି ବାଦାମ ହଁଲୋ, ଆମର ବାଦାମ ବି ଚାଷ ବାଦାମ ଆଖୁ ସବୁ ତ ମକା
ମୁଁ, କହିଲି ବାଦାମ ତମ ଆରେ ତ-ଅ ଅଛି? ଆଉ କହିଦବ ଦିନେ ସମସ୍ତେ ଖାଇବ ଆଉ ଫ୍ୟାମିଲି ସତ ଥରେ ଖାଇଲେ ସଦାବଳୀ ତ ଇଚ୍ଛା ହବ ଖାଇବା ପାଇଁ ଆଉ
ଏ ଗୁରୁବାରେ କାଲି ତ ଆ-ଆମିଷବାରି ଗୁରୁବାର ଦିନ-ଅ କରିଦେଲେ ହବ।
ଅଁ।
ବିରି ବି ଅଛି, ବିରି ଅଛି ଚାଉଳ ଅଛି। ସବୁ ଅଛି। ଦେଖିବା ଗୁରୁବାର ଦିନ କରିବା ଆଉ। କେମିତି କଣ ଲାଗୁଚି ଆଉ? ହଉ, ହଉ,।
ଦେଖିବ ଥରେ ଖାଇବ। ଆଉ ପୁଣି ସବୁବେଳେ ଦବ, ଏମିତି କରିକି ଖାଇବା ବି ବେଶୀ ଫ୍ୟାମିଲି କି ତମର, ହୁଁ।
ହଉ ହଉ।
ହଉ, ରହିବା?
ହଁ, ହଁ, ହଉ ହଉ।